ଦଶ
ଏଠି ଯାଇଥିଲି ମାର୍କେଟ ତ ଆସିଲି ଆଉ ସାଙ୍ଗେ ସାଙ୍ଗେ ଆଉ ଯାଇଥିଲି ଖାଇକି ଟିକେ ଆସିଲି। କାମକୁ ଯାଇଥିଲୁ ତ
ହୁଁ।
ନମର ସରିଲା ଛଅଟାରେ
ହୁଁ କାମ ସରିଲା ଛଟା ରେ?
ହୁଁ ଛଅଟା ରୁ ଆସା ହେଲା ତାପରେ ଆସିକି ରୁମରେ ଟିଫିିନ ନିଆ ହେଇଥିଲା ଯୋଉ
ମାନେ ଯୋଉଠି ତମେ ରହୁଛ ସେଇଠି କାମ ହଉନି ନା କଣ?
ନାଇଁ ନାଇଁ ମାନେ ସେଇଠି କାମ ହଉନି ଏଇଠି ରହୁଛୁ ମାନେ ଯାଉଛୁ ପାଞ୍ଚ ପାଞ୍ଚ କିଲମିଟର ହବ ଯାଉଛୁ କାମ ଅଛି ହେଇଠି ଆଉ।
ହଁ କୋଉଥିରେ ଯାଉଛ ସେଇଟା ହଁ ଡେଲି ଯାଉଛ ନା?
କାଇଁ ନା ମୁଁ ଯାଉଛି ମାନ ସେଇଠି କାମ ଅଛି ତାପରେ ସେଇଠି ସରିଲେ ଆଉ ଯୋଉଠି କାମ ହବ ସେଠି ଯିବୁ।
ହଁ ହଁ ସେଇଆ ଆଉ।
ଆସା ହେଲା ଛଅଟାରେ ଆସିକି ମାନେ ଟିଫିନ ନିଆ ହେଇଥିଲା ନା ଖାଇବାକୁ
ହୁଁ।
ସେଗୁଡାକ ମାଜାମଜି କରାହେଲା ତାପରେ ଏ
ହୁଁ।
ଗାଧୁଆ ପାଧୁଆ କରିକି ଫ୍ରେସ୍ ଫ୍ରାସ ହେଲା ବେଳକୁ ଆମର ହେଇଗଲା ସାତଟା ପାଖା ପାଖି ହେଲା
ହୁଁ କାମ କରିକି ଯାହା ହେଲା ଆଉ ହୁଁ
ମାର୍କେଟ ଆଡେ
ହୁଁ।
ଆଜି ଆଇଁଷ ହବା କଥା ଯେ ଆମର ଆଇଁଷ କରାହଇନି ତ ଭାଇନା ଖାଇବେନି ବୋଲି ମନା କଲେ ଯେ
ଶୁକ୍ରଆରେ ଖାଉନାହାନ୍ତି?
ନାଇଁ ଖାଇବେ ଯେ ଆଜି ହିଁ ତାଙ୍କୁ ଭଲ ଲାଗୁନି ବୋଲି।
ଭଲ ଲାଗନି ଆଉ ମୁଡ ନାହିଁ ଆଇଁଷ ଖାଇବାର ଆଉ ନା କଣ?
ଆମର ସପ୍ତାହ କୁ ତିନ୍ ଥର ଚିକେନ ହୋ ଯେ ଅଣ୍ଡା ଅଣ୍ଡା ସିଜା ଖାଇଦେଲି ତିନି ଟା ଆଉ
ଅହ।
ଅଣ୍ଡା ସିଝା ତିନ ଟା ଚପ ଖାଇଥାନ୍ତି ଅଣ୍ଡା ଯବ ଅଣ୍ଡା ଯବ ଆମର ହେଇନି ନା ରାତିକୁୁ ଟିକେ କରିକି କହୁଛନ୍ତି।
ହୁଁ ହୁଁ ହୁଁ।
ଅଣ୍ଡା ସିଜା ତିନଟା ଖାଇ ଦେଇକି ପଳେଇଲି ଆଉ
ହୁଁ।
ଆଇଲା ଡୁ ବାଟରେ ଗୋଟେ କୋଲ୍ ଡି କୋଲ୍ଡ୍ରୀଙ୍କସ ଗୋଟେ ପିଇଥିଲି ସେଇଠି ଆଉ
ଓହୋ ଆଉ ମାର୍କେଟରେ କଣ ବୁଲାବୁଲି କେମିତି କଣ?
ଆମର ଏଇଆଡ଼େ ମାରକେଟ ଗୋଡେ ହେଇଛି ମାନେ ଆମ ନୂଆଙ୍ଗା ମାର୍କେଟୁ ମାନେ ଡେବଲବ
ଯାହା ଲେ ବି ଭଲ ଟିଏ ଡେଭଲପମେଣ୍ଟ ରହିବ ବିଭିନ୍ନ ପ୍ରକାର ଜିନିଷ ସାମନ ପତ୍ର ବିକା ହୋଇଥିବ ଏମତି ନା ହୁଁ। ସେଇୟା ନୟାଗଡ଼ ମାର୍କେଟ ଭଳିଆ ବଡ ମାର୍କେଟ ତ? ହୁଁ।
କିନ୍ତୁ ମାନେ ଏଇ ମାର୍କେଟ ରେ ଲୋକ ପ୍ରବଳ ରହୁଛନ୍ତି ମାନେ ଖାଲି ବିଲଡିଙ୍ଗ ବିଲ୍ଡିଂ ନୟାଗଡରେ ଟିକେ ଦେ
ହଁ।
ଏଇଠି ଦେଖିବ ନାଁ ଖାଲି ବିଲ୍ଡିଙ୍ଗ ବିଲ୍ଡିଂ। ଚାର ତାଲା ପାଞ୍ଚ
ବିଲଡିଂ କିଏ ନିଜ ଘର କିଏ ଭଡ଼ା କୁ ରହିଥିବ ଏମତି ଆଉ ନା?
ହୁଁ ଆରେ ଏଇଠି ପ୍ରାୟ କଣ କହିଲୁ ଆଉ ଚାରି ମେ ଚାରି ପାଞ୍ଚ ତାଲା ରହୁଛନ୍ତି କି ସବୁ ଏଇଠି ମାନେ ଚାକିରି ବାକିରି ସବୁ କରୁଛନ୍ତି ଏଠି ଭଡା ଲଗେଇ ରହୁଛନ୍ତି ସବୁ। ହୁଁ।
ସେଇଥି ପାଇଁ ଟିକେ ବଡ ମାର୍କେଟା ଅଛି ବେପାର୍ ବତର ବି ଭଲ ହବ ହେଉଥିପାଇଁ ର
ଏ ଏଇଟା ର ଭଡା ଜାଣିଛୁ କେତେ ଟଙ୍କା? ଏଇଠି ଆମେ ଏଇନା ଗୋଟେ ମାନେ ଏବେ ରିସେଣ୍ଟ କାମ କରିଥିଲୁ ଗୋଟେ ପ୍ଲାଇ ଫ୍ଲାଇ କାମ ହେଇଛି ସବୁ ଭଲରେ।
ହଁ।
ଦଶ ହଜାର
ଇଏ ସଲା ତାହେଲେ ଜଣା ପଡିଯାଉଛି କେମିତିଆ ରହୁଛନ୍ତି ଲୋକ କୋଉ ଟାଇପ୍ ର ଲୋକ ରହୁଛନ୍ତି?
ହୁଁ ମାନେ ବା ମାନେ ପୁରା କାଇଦା ଉପରେ ଘରେ କରାହେଇଥିବ ଟିଭି ୟୁନିଟ ଫିନିଟ ଡିଜାଇନ୍ କରିକି
ହୁଁ ଯାହେଲେ ସେମାନେ ପଚାଶ ଷାଠିଏ ହଜାର ଟଙ୍କା ପାଉଛନ୍ତି ସତୁରି ହଜାରରେ
ହୁଁ।
ସୋ ହିଁ ରହିଥିବ ଆଉ ଯ ଦଶ ମାନେ ଆ ତିରିଶ କୋଡିଏ ତିରିଶ ହଜାର ରୋଜଗାର କିିମିତି ହବ କହନୁ?
ହୁଁ ହୁଁ।
ସେଇଆ ସେଇ ଜିନିଷ ଆଉ।
ହୁଁ।
ରହୁଛନ୍ତି ସେ ଆଉ।
ତାଙ୍କ ଅ ତମ ହଁ ମୁଁ କହିଲି ଆଉ କଣ ତମ ଘରେ ସବୁ କଣ କରୁଛନ୍ତି। କଣ କରୁ
ଘରେ ଘରେ ତ ସବୁ ବୋଉ ରୋଷେଇ କରୁଥିଲା ଏବେ। ହେଲା ତ ଭାଇ କାଲି ପୁରୀରୁ ଆସିଲା ତ
ହୁଁ।
ସେ ଯାଇଥିଲା ପୁରୀ କାମ କରିବାକୁ ଯେ
ହୁଁ।
ତ ସେଇଠି କଣ ହଉଛି ନା ଆ ଛଅ ଘଣ୍ଟା ଇଏ ଛଅଟା ଯାଙ୍କେ ସକାଳ ସାତଟ ଆଠଟା ଯାଇକି ଛଅଟା ଯାଙ୍କେ ହେଲା କିି।
ହୁଁ।
କିନ୍ତୁ ଏଇଠି ଆମର ଗାଁ ରେ ଗାଁରେ ଯଉ କାମ ଚାଲିଛି ଆମର ସାତଟା ରୁ ଯିବ ଗୋଟେରେ ଆ ଆସିବ ତ ଏଇ କାମ ଟା ଟିକେ ଭଲ ଲାଗିଲା ସେ ଗାଁ କୁ ପଳେଇ ଆଇଛି ଆଉ। ଗାଁକୁ ପଳେଇ ଆଇ ଏବେ ଗାଁ ରେ କାମ ଚାଲିବ ଆଉ। ଏ ତ ସେ ପୁରୀ ରେ ଆମର ସାତଟା ଆଠଟାରୁ ଯିବ ତ ଛଅଟାରେ ଛଅଟା ବେଳକୁ ଆସିବ ପୁଣି ରୋଷେଇ ବାସ ନିଜେ କରିବ ହେଲା କି।
ନିଜେ ମାର୍କେଟ ଫାର୍କେଟ ଯିବ ରୋଷେଇ ବାସ କରିବ ମାନେ କଲା ଆସିକି ତି ଦଶଟା ସାଢେ ଦଶଟା ଆସି ଖାଇଲା ସେ ପରିଶ୍ରମ ଗୋଟେ। ସିଆଡୁ ପରିଶ୍ରମ ତାପରେ ଯୋଉଠୁ କାମ ହଉଛି ତାଙ୍କର ହେଲା।
ହଁ।
ତ କାମ ଯୋଉଠି ସେ ରହୁଛନ୍ତି କାମ ମାନେ ଦୁରି ଦୁରିଆ ସବୁ କାମ ମିଳୁଛି। ପୁଣି ଗାଡି ଫାଡି କିଛି ନାହିଁ ଚାଲା। ଚଲା ବାଟା ସବୁଦିିନ ହେଲା।
ହଁ। ତାପରେ ହ୍ୟାଲୋ। ହ୍ୟାଲୋ। ପ୍ରକାଶ। ହ୍ୟାଲୋ। ହଁ। ଆଉ ରଥଯାତ୍ରା କଣ ବୁଲାବୁଲି?
କହୁଥିଲି ଯୋଉ ମାନେ କାମ ବିଷୟରେ ମ।
ହଁ।
ଏଇ ଯୋଉ ସେ କଣ ହେଲା କହିଲୁ ତ ଆଉ ପନିପରିବା ପାଇଁ ଯିବ ରୋଷେଇ ବାସ କଲାବେଳେ ସାଢେ ଦଶଟା ହେଇଯାଉଛି ହେଲା।
ହୁଁ ହୁଁ।
ଆ ଇଆଡେ ଗାଁକୁ ପଳେଇ ଆଇଛି ସକାଳ ସାତଟାରେ ଖାଇ ପିଇକି ଯିବ ହେଲା।
ହୁଁ।
କାମ ଯିବ ଗୋଟେ ଅସିକି ଖରାରେ ଟିକେ ହଉଛି ହେଲା।
ହୁଁ।
ଗୋଟେ ଆସିକି ଯାଇକି ଆସିବ ସେଇ ପଇସା ଏକା ସେଇ ଜିନିଷ ଟା ଆଉ।
ମାନେ ସେଇଠି କେତେ ଦଉଥିଲେ କି?
ସେଠି ଦଉଥିଲେ ଆଠଶହ ପଚାଶ ତ ଆଠଶହ ପଚାଶ ହେଲେ। ନିଜ ମେସ୍ ଖର୍ଚ୍ଚ ପାଇଁ ଯାଉନଥିବ ହେରିକି।
ଶହେ ଟଙ୍କା?
ଶହ ଟଙ୍କା ଦିନକୁ ଶହେ ଟଙ୍କ ଦେଢଶହ ଟଙ୍କା ଯାଉଛି ଯେମିତି ହେଲେ।
ଶହେ ଟଙ୍କା ସେ କେତେ ଜଣ ରହୁଛନ୍ତି କି?
ଆଁ?
କେତେ ଜଣ ରହୁଥିଲେ ନା ଏକେଲା ରହୁଥିଲା?
ନାଇଁ ସେ ତିନି ଚାରି ଜଣ ରହୁଛନ୍ତି ନିଜ ଖର୍ଚ୍ଚ ପୁଣି ଅଛି ପୁଡିଆ ପାନ ପୁଡିଆ ଇଏ ସିଏ।
ହଁ ପାନ ପୁଡିଆ ତାପରେ ମେସ୍ ଖର୍ଚ୍ଚ ଘର ଭଡା। ହୁଁ କେତେ ଟଙ୍କା ଏଇ ଗାଁ ରେ କେତେ ଟଙ୍କା?
ଏବେ ଏଠି ଗାଁରେ ଛଅ ଶହ ପଚାଶେ।
ହୁଁ
ଦୁଇଶହ ଟଙ୍କା ଜାଣିକି ଆଉ କମିଲା କିନ୍ତୁ ଟିକେ କାମ ଟିକେ କମିଲା। ହେଲା।
ହଁ କାମ ଟିକେ କମିଲା ତାପରେ ତାପରେ ଗାଁ ରେ ରହିଲେ ସବୁ ମାନେ ଯାହା ଭଲମନ୍ଦ ସବୁ ଖାଇବୁ ପିଇବୁ। ଘରେ ରୋଷେଇ ଖାଇବୁ ଅ ଆ ମାନେ ପ-ପରିଶ୍ରମ ପଡିବନି ଅଧିକ।
ସେଇୟା।
ହୁ‍ଁ ଉଁ।
ତ ଆମର ସେପଟେ ଏମତି ଆଉ ଆଉ ଗାଁରେ କାମ ଚାଲିଛି ଏବେ ଆଉ। ଆଉ ଆମ ଗାଁ ରେ ହଁ ଏଁ।
ମୁଁ ବା ଶୁଣିଥିଲି ତୁ କଣ ଟିଉସନ ଓପନ କରିଚୁ ଏବେ।
ଟିଉସନ ଏବେ ନୁଆଁ ଓପନ ହେଇଚିବା ତ ଟିସନ‌ ଏବେ ଯୋଉ ଆମ ଗାଁରେ ଜଣେ ଥିଲା କିଏ ରୋଜି ଆମ ସାଙ୍ଗ ଯୋଉ।
ହୁଁ ହୁଁ।
ଆ ଆ ସିଏ ହେଇଥିଲା ତା ଭଉଣୀ ବଡ ଭଉଣୀ ଟ୍ୟୁସନ କରିଥିଲା ହେଲା।
ହୁଁ।
ଟିଉସନ କରିଥିଲା ତ ସିଏ ଏବେ ନାହିଁ। ତାର କଣ ଗୋଟେ ଚାକିରି ବାକିରି ହେଇଗଲା ନା କଣ ସିଏ ଏବେ ବାହହାର ଭୁବନେଶ୍ୱର ରେ ଜବ୍ କରୁଛି ହେଲା।
ହଁ।
ଜବ କରୁଛି ତ ପିଲାରା ତ ପଢା ଛାଡିଦେଲେ। ସିଏ ଯେହେତୁ ନ ପଡ଼େଇଲେ
ହୁଁ।
ତ ମତେ ଯେହେତୁ ମୁଁ ଅଛି ଏ ଏ ପଢୁଛି ଯେହେତୁ ଗୋଟେ କଲେଜ ପିଲା ଗୋଟେ। ହେଲା ସେଇଥିପାଇଁ। ଟିଉସନ୍ କରୁଛି ଆଉ କରୁଛି ଏବେ ଛଅ ସାତ ଜଣ ପିଲା ଟିଉସନ କରୁଛନ୍ତି। ଛୁଆ କରୁଛନ୍ତି ଏବେ ଆହୁରି ତିନି ଚାରି ଜଣ ଆସିବେ ବୋଲି ଅଛନ୍ତି ଆଉ। ଏୟା ଆଉ ଆଉକଲେଜ ବ ଆଉ ପଢା ହଉଛି ଯାହେଲେ ନିଜେ ରୋଜଗାର ନକରିକି କଲେଜ ରେ କେବଳ ଘରୁ ପଇସା ନେଇଗଲେ କିି ଖର୍ଚ୍ଚ କଲେ ହବ କି।
ହୁଁ ହୁଁ।
ନିଜା ହାତରୁ କିଛି ଗୋଟେ ଖର୍ଚ୍ଚ କରିବାକୁ ପଡିବ ନା।
ହୁଁ।
ସେଇ ଜିନିଷ ଆଉ ତ ଏବେ ଆଡମିସନ ହେଲା ଘରେ ଦେଲେ ଛଅ ହଜାର ଏବେ ଟିଉସନ ହେଇଥିଲା ଦି ହଜାର ଟଙ୍କା ଯେ ମିଶେଇକି ଦେଇଦେଲି। ଆଠ ହଜାର ଟଙ୍କା ଏମତି ଆ ଆଉରି ଆଠଶ ଟଙ୍କା ଅଛି ହେଲା।
ସେଇ ଜିନିଷ ଆଉ ସେ ଏବେ ଏମତି ନୂଆ ନୂଆ ଟିଉସନ ଚାଲିଛି ଆଉ।
ହୁଁ।
ଏ ହଁ ଆଉ ଆମ ଗାଁରେ ଆଜି ଶନି ମନ୍ଦିର ଗୋଟେ ପଚିଷ୍ଟା‌ ହେଲା।
ହଁ ହଁ ମୁଁ ଶୁଣୁଥିଲି କାଲି ହେଇଥାନ୍ତା ହାରି କାଲି ପୁଣି ନା ଅ କା
କାଲି ଶନି ମ ଶନିବାର ତ ହେଇପାରିବନି ଶନିଙ୍କବାର ଶନିବାର ହବନି ତ ହେଲା।
ହଁ।
ତ ଆଜି କେମିତି ଗୋଟେ ଶୁଭ ବେଳା ବାନ୍ଧି ଫାଧି କରିକି କରିଛନ୍ତି ଆଉ ଶନି ମେଳା ଆଉ। ଶନି ମନ୍ଦିର ପ୍ରତିଷ୍ଠା।
କିନ୍ତୁ କାଲି ହବାର ଥିଲା ନା। ହଁ ମୁଁ ଜାଣିଥିଲି ବା ମୁଁ ଶୁଣିଥିଲି କିଏ ଗୋଟେ କହୁଥିଲା।
ସେଇଆ ଥିଲା ତ ଆଜି କରୁଛନ୍ତି ଫୁଣି। ଆଜି କାଲି ଆଡକୁ ନାଚ ହବ ହେଲା କି। ନାଚ ହବ ଅନ୍ନ ଫର୍ଣ୍ଣ ଏମିତି ସବୁ ଅଛି ଆଜି ଗାଁ ବି ଏ ସବୁ କଳସ ଧରିକି ବୁଲୁ ଥିଲା ଗାଁ ରେ ଟୋଟାଲି।
କଳସ ଯାତ୍ରା ହେଉଥିଲା ଆଉ।
କଳସ ଯାତ୍ରା ଗୋଟେ ହଉଥିଲା ବଡ ଗୋଟେ ଯାତ୍ରାଟା ଆଉ ଏମତି ଆଉ। ଗାଁରେ ଆଉ ହଉଥିଲା ଆଉ।
ହଉ ଆଉ ଆଉ କଁ ବୁଲା ବୁଲି କୁଆଡ଼େ କଁ ଯାଇଥିଲ ନାଁ କଁ।
ବୋଲା ବୁଲ ବୁଲା ବୁଲି ଗଲେ ଏବେ ଆମେ ତିନି ଚାରି ମାସ ତଳେ ହେଲା ଯାଇଥିଲୁ କୋରାପୁଟ ର ଦେଓମାଳି ଯାଇଥିଲୁ ହେଲା।
ହୁଁ -ହୁଁ।
ଦେଓମାଳି ଗୋଟେ ଅଛି କୋରାପୁଟ ର ବଢିଆ ଜାଗା କୋରାପୁଟରୁ ଦେଓମାଳ ଆମର ନୂଆ ଗାଁ ଠୁ ପ୍ରାୟ ଚାରିଶ କେତେ ପଚାଶ୍ ନାଁ କେତେ ପାଖାପାଖି କିଲୋମିଟର ହେଲାକି। ତ ଆମ କଲେଜ୍ ରେ ପ୍ଲାନିଂ ହେଲା କୋରାପୁଟ୍ ଯିବାକୁ ଯେତିକି ସବୁ ପଲ୍ଟିକାଲ୍ ସାଇନ୍ସ ପିଲା ଅନର୍ସ ହେଲା କିି ପ୍ଲାନିଂ ହେଲା -ପ୍ଲାନିଂ ହେଲା ପଡିଲା ଚାନ୍ଦା ଏଗାରଶ ଲେଖା ପଡିଲା।
ଏଗାରଶ୍ ଲାଖେ ପଡିଲା ପରେ ତାପରେ ଆମେ ଟୁର୍ ରୁ ବାହାରିଲୁ ବଡ ବସ୍ ଟେ ହେଇଥିଲା
ତ ଆ-ହା-ଆ-ହା। ରାତିରୁ ବସିଲୁ ସକାଳୁ ସକାଳୁ କୋରାପୁଟ୍ ର ପ୍ରଥମେ ଆମେ ପହଞ୍ଚିଲୁ କଉଠି ଗୁପ୍ତେଶ୍ୱର୍ ମନ୍ଦିର। ତ ଆମର ପ୍ରଥମେ ଆମେ ଦେଓମାଳି ପହଞ୍ଚିବାର ଥିଲା ପ୍ଲାନିଂ।
ହୁଁ।
କିନ୍ତୁ ଯେହେତୁ ଅତ୍ୟଧିକ ରାତି ହେଇଗଲା
ହୁଁ।
ରାତି ହେଇଯିବା ଯୋଗୁ ଆମେ ଆଉ ଡାଇରେକ୍ଟ ଗୁପ୍ତେଶ୍ଵର ଗଲୁ ହାରି ଦେଓମାଳି ଯାହା- ଯାହା ହେଲେ ବି ସକାଳେ ଭିଉ ଟା ଟିକେ ଭଲ ଲାଗିବ ଯାହାଲେ କୁହୁଡି ଭିଉ ଟା। କୁହୁଡିି ଭିଉ ଟା ଟିକେ ଭଲ ଲାଗିବ ତ ଆମେ ଆଉ ସେଠି ଗଲୁନି ଆଉ ଯେହେତୁ ସକାଳ ଆଠେଟା ନଅଟା ହେଇଯାଇଥିଲା ଗଲୁନି ଆଉ ଡାଇରେକ୍ଟେ ଗୁପ୍ତେଶ୍ୱର ଗଲୁ ଭାରି ଗୁପ୍ତେଶ୍ୱର ବୁଲିଲା ପରେ ତାପରେ ଆମେ ସେଇଟା ବୁଲିଚୁ ତ ବୁଲିଚୁ ତ ଆଉ ଗୋଟେ ଜାଗାକୁ ବାହାରିଲୁ କୋରାପୁଟର ଗୋଟେ ସାବର ଶ୍ରୀକ୍ଷେତ୍ର ଗୋଟେ ମନ୍ଦିର ଅଛି
ହୁଁ।
ହେଲା ସେଇଠିକି ଯାଇଥିଲୁ ଆମେ ସେଇଠି ବି ଜଗନ୍ନାଥ ତାଙ୍କୁ ପୂଜା କରାଯାଏ ବହୁତ୍ ଭଲ ଲାଗିଲା ମଧ୍ୟ। ତ ଏମିତି ବୁଲାବୁଲି କଲୁ ଆଉ।
ଡୁଡୁମା ଆଜି ଗଲୁ ନା ନାଇଁ ଡୁଡୁମା ସେଠି କଉଠି ଅଛି।
ହାଁ -ଡୁଡୁମା ଅଛି ଯେ ଆମେ ଯାଇପାରିଲୁନି।
ଆଚ୍ଛା।
ହୁଁ।
ଆଉ ଦେଓ -ହଁ -ଦେଓମାଳି ବୁଲି ପାଇଲେନି?
ଦେଓମାଳି ବୁଲିଲୁ ଯେ ଆଁ - ଟିକେ ରହିଯା ମୁଁ ଲଗଉଚି ପରେ ହେଲା ଟିକେ କାମ ଅଛି।
ଆ ଟି କେ ରହ।
ଆଁ।
ହଁ -ହଉ- ହଁ -ହଉ -ହଉ- ହଁ ଆଉ ଟିକେ ପରେ ଲଗା।
ହଁ- ହଉ ଟିକେ କାମ ଅଛି ଘରେ ଡାକିଲେଣି ତ ହେଲା। ହଁ- ହଉ ଠିକ୍ ଅଛି।